ଆଜ୍ଞା ମ୍ୟାଡ଼ମ କଣ କରୁଥିଲେ?
କିଛି ନାହିଁ ଏଇ ତ ଆମେ ଯାଇଥିଲେ କାଲି ଏକାଦଶୀ ତ ଏ ଯାଇଥିଲେ ଟିକେ ପ ଫୁଲ ଫୁଲ ଆଣିବାକୁ ଯାଇଥିଲି କନିଆରୀ ଫୁଲ ଆଉ ତୁଳସୀ ପତ୍ର ପତ୍ର ଏମିତି ସବୁ ନେଇ ଆସି ଯାଇଥିଲି ଆଣିକି ଆସିଲି। ଆସିକିରି। ତାକୁ ଥୁଆ ଥୁଇ ସବୁ କରୁଥିଲି। ଆମେ ଟିକେ ଚାଲିବାକୁ ଯାଉତ କିନ୍ତୁ ବୋହୁତ ଗରମ ହୋଉଚି। ଛି କଲେ ଆଉ ଟିକେ ଯାଉ ଯିବା। ତ ଏମିତି କଥା ଆଉ। ତମେ କୁହ କେମିତି ଅଛ?
ହଁ ମୁଁ ଭଲ ଅଛି, ଫୁଲ ହେ ଏକ କଣ କିଣିକି ଆଣୁ
ହଁ ହଁ ହଁ କିଣିକି ଆଣୁଛୁ। ଫୁଲ। ଆମର ଏଠି ଗଛ। ସେଇଟା ହୁଏ ଯେ ଏତେ ହୁଏନି ଆଉ କିନ୍ତୁ ଠାକୁରଙ୍କୁ ପୂଜା ପାଇଁ ଫୁଲ କିଣିକି ଆଣେ।
ଆଛା ଏ ହୁଁ ହୁଁ ହୁଁ ଫୁଲ ଦୁବ। ହଁ ହଁ।
କାଲି ସୋମବାର ବି ମନ୍ଦିର ଯିବାର ଅଛି ଦୁବ ମନ୍ଦାର ଫୁଲ ତା ପରେ ବେଲପତ୍ର ଆଉ ସବୁ ମିଳେ, ସବୁ ତ ଦଶ ଦଶ ଦଶ ବାଟା। ଥୋଇଥିବେ ନେବେ। ତାଙ୍କୁ ପଇସା ଦବ ସେ ଦେବେ।
ହଁ ମାନେ ଆପଣ କଣ ଏକାଦଶୀ କରନ୍ତି।
ହଁ ଆମେ ସମସ୍ତେ ଦିଇ ଜଣ ଯାକ ଏକାଦଶୀ କରୁ।
ଆଛା ଏକାଦଶୀରେ ତ ଆପଣ ଅନ୍ନ ଖା
ନା ଆମେ ଅନ୍ନ ଖାଉନା। ଅନ୍ନ ଖାଉନା ଆମେ କେବଳ ଯୋଉ ଫ୍ରୁଟ୍ସ୍ ଆଉ ଛେନା, କଦଳୀ, କ୍ଷୀର
ହଁ ଅନ୍ନ ଖାଆନ୍ତିନି, ଆଉ ରୋଷେଇ ମାନେ କଣ ଯୋଉ କଣ ଲେଉଟେଇବା କି ସମ୍ ମାନେ ଏମିତି କଣ ଜିନିଷବି ଖାଆନ୍ତିନି ନାଁ କ
ଆମେ ଟୋଟାଲି ରୋଷେଇ ଜିନିଷ ମାନେ କେବଳ ଛେନା ଛାଡିଦେଲେ ଆଉ ବାହାରେ ଯଦି ମନେକର ଆମେ କୁଆଡ଼େ ବାହାରେ କୁ ଯାଇଛୁ ତାହେଲେ ସେଇଠି ରସଗୋଲା ଫସ୍ ସୋଲା ଆଉ ଏ ଏମିତି ଫ୍ରୁଟ୍ସ ଘରେ ଥିଲେ ହଁ ହଁ ଓଡ଼ିଶା ହେଇଥିଲେ ଆମେ ରସଗୋଲା, ଛେନା, ରାବିଡି ଏଗୁଡ଼ା ସବୁ ଖାଉ। ବାହାରେ ଆଉ ଘରେ ରହିଲେ ଘରେ ଆମର ସବୁବେଳେ କ୍ଷୀର, ଛେନା ଛେନା ଛିଣ୍ଡେଇ ଦିଏ ମୁଁ କ୍ଷୀର ଛେନା, କଦଳୀ, ନଡିଆ ଫଳମୂଳ ଯୋଉ ସମୟରେ ଯେମିତି ଆମ୍ବ ଫାମ୍ବ
ଆଚ୍ଛା ହଁ ମାନେ ଖାଲି ଫଳ ଖାଇକି ଦିନ
ହଁ ହଁ ହଁ ଆମେ ଫଳ ଖାଇକି ରହୁ ଦି ଜଣ ଯାକ ଫଳ ପଇଡ ପାଣି ପଇଡ ପାଣି ପଇଡ଼ ଆସେ ପଇଡ ପାଣି ପିଉ ହଁ। ଖାଆନ୍ତି କଣ ସକାଳୁ ଉଠି ପୂଜା ଫୂଜା କରି ହେଲା ବେଳକୁ ମୋର ବାରଟା ବାଜିଯାଏ। ବାରଟା ବେଳକୁ ମୁଁ ଛେନା କରିି କଦଳୀ ନଡ଼ିଆ ଖାଏ। ଥରେ ଖାଇଲି ଆଉ ସନ୍ଧ୍ୟା ବେଳକୁ ଆଉ ଥରେ କ୍ଷୀର ଟିକେ ପିଇଦେଲି ନହେଲେ ଯହା ଫଳମୂଳ ଥିବ ଟିକେ କାଟି କୁଟିକିରି ଖାଇଦଉ ଆଉ।
ଓଁ ହୋ ଆଉ ରାତିରେ ବି ସେଇ
ହଁ ନାଇଁ ରାତିରେ ମାନେ ସନ୍ଧ୍ୟା ପୂର୍ବରୁ ଆମେ ଖାଇଦଉ। ଖାଇଲେ ରାତିରେ କେବଳ କ୍ଷୀର ପିଉ ହଁ ସନ୍ଧ୍ୟା ପୂର୍ବରୁ ଆମେ ଖାଇଦଉ ଯାହାବି ଖାଇବୁ ଯଦି ମନ ଫଳ ଖାଇଆର ଅଛି ବି ସନ୍ଧ୍ୟା ପୂର୍ବରୁ ଖାଇ ଦଉ ଆଉ ସନ୍ଧ୍ୟା ହେଲା ପରେ ଯଦି ଭୋକ ଯଦି ଭୋକ ଲାଗିଲା ତାକୁ ଲାଗେ ଟିକେ ଇଏ କ୍ଷୀର ପିଅନ୍ତି ମୁଁ ବି ସେମତି କ୍ଷୀର ପିଇଦିଏ।
ଓ ହୋ
ହୁଁ ଆଉ ଆଉ ତମ ଝିଅ କଣ କରୁଛି?
ଅ ଏଇଠି ହଁ ଏବେ ଗଲା ତା ବାପାଙ୍କ ସହିତ ଟିକେ ଉ ବଜାରକୁ ବୁଲିକି ଆସିବ ବର୍ଷା ହଉଥିଲା ତ ବହୁତ ଜୋରେ ସେ ତାକୁ ଦିବର୍ଷ ହେଇଗଲାଣି। ହଁ ସେ ଚାଲିଲାଣି ଚାଲିକି ଦୌଡ଼ିଲାଣି। କଥା କହିବା ବି ମାନେ ପୁରା ଏବେ ସେଣ୍ଟେନ୍ସ କହୁଛି। ସବୁ ଜିନିଷ ଜାଣି ଧରୁଛି। ତ ଏବେ ଟି ବର୍ଷା ହଉଥିଲା ତ ବୋହୁତ୍ ଜୋରରେ। ଆ ବ ଏଇ ସନ୍ଧ୍ୟାରେ ଟାଇମ ଦେଖ। ତାକୁ ଟିକେ ବାହାରକୁ ବୁଲେଇବା ପାଇଁ ନେଇକି ଯାଓ। କାରଣ ଦିନ ସାରା ଘରେ ପୁରା ର
ଆଛା ଓଡିଶ ମାନେ ସେଠି ବର୍ଷା ହଉଛି ତାହେଲେ?
ହଁ ଏଠି ବର୍ଷା ହଉଛି। ବର୍ଷା ଏ ତିନିଟା ରୁ ବର୍ଷା ଚା ହେଉଥିଲା। ହ ତ ହ ସେଥିପାଇଁ ଏବେ ଟିକେ ଛାଡିଛି ବର୍ଷା ଏଇଠି ବି ବହୁତ ଜୋରେ ମାନେ ବର୍ଷା ହେଇ ହେଇ ନଥିଲା ମାନେ ତିନି ଚାରି ସପ୍ତାହ ହେଲା ହେଇନଥିଲା। ଆଜି ଏଇଠି ମାନେ।
ବର୍ଷା ହେଇଗଲେ ଟିକେ ମଣିଷ ଶାନ୍ତି ଟିକେପାଇଯା ଟିକେ ମାନେ ରାତିରେ ମଣିଷ ଟିକେ ଶାନ୍ତିରେ ଶୋଇପାରିବ ଯେତେ ଏସି ଲଗେଇଲେ ବି ହୁଁ ଯେତେ ଏସି ଲଗେଇଲେ ବି ଶାନ୍ତି ନାହିଁ ହଁ ଶାନ୍ତି ବି ନାହିଁ ସେ କେତେ ସମୟ ଲଗିବ ଟିକେ ଲଗେଇଦଲା ହେଲେ ଫୁଣ ବନ୍ଦ ଚାଲ ପୁଣି ରଜା ପୁଣି ଚାଲିଛ।
ଏବେ ଟିକେ ମାନେ ହଁ ଥଣ୍ଡା ହେଇଯିବ। ହା ହୁଁ। ଏ ସେଥିପାଇଁ ସେ ଯାଇଛି ଟିକେ। ବାହାରକୁ ତାକୁ ବୁଲେଇ ପାଇଁ ନେଇକି ଗଲେ। ମୁଁ କହିଲ ମୁଁ ଟିକେ ରୋଷେଇ ହେରିକା କରିଦେବେ ତମେ ତାକୁ ଟିକେ ବୁଲେଇକି ନେଇକି ଆସ। ଆଜି ସକାଳେ ରୋଷେଇ ପଖାଳ ଭାତ ତ ମାନେ ହେଇଥିଲା ଦହି ପଖାଳ ମାଛ ଭଜା ଆଉ ସେମିତି ସବୁ ମୁ ଭଜା ଭଜି ଅ ଭେଜି ମାନେ ପରିବା ତା ସବୁ ଭଜା ଭଜି କରିଦେଇଥିଲେ ଏ ବଡିଚୁରା
ହଁ ବାବା ଖରା ଦିନେ ପଖାଳ ଭାତ ହଁ।
ପୁଅ କୁ ଦହି ପଖାଳ ଟା ଭଲ ଲାଗେ। ସେଥିପାଇଁ ସେ ସେମାନେ ନିଜ ହାତରେ ସେ ଯେତିକି ଯାଉଛି ପାଟିକୁ ଯାଉ କିନ୍ତୁ ସେ ସେମିତି ହାତରେ ଏବେ ଖାଇ ମାନେ ଖାଉଛି କିନ୍ତୁ ତା ହିସାବରେ ସେ ତିକି ଯିବ ତା ପାଟିକୁ ଯାଏ ଭାରି ହଁ ପୁରା ପସନ୍ଦର ସହିତ ଭାରି ଇଚ୍ଛା ଶକ୍ତି ରହି ସେ ଖାଇବ। ସେ ଯେତିକି ତା ସ ହାତ ରେ ଖାଇଥିବ ଖାଇଥିବ ଅ ତାପରେ ହେଠୁ ସେ ଖାଇସାରିଲା ପରେ ହେଠୁ ତାକୁ ମୁଁ ଆଉ ଥରେ ଟିକେ ଖୁଆଇଦିଏ।
ହଁ ଛୁଆଙ୍କୁ ସେମିତି କରିବା କଥା ହଁ ତାଙ୍କୁ ଯୋଉଟା ପସନ୍ଦ ତାଙ୍କୁ ସେଇଟା ଧରେଇ ଦବ ସେ ସେଇଥିରେ ବି ଘ ଘଣ୍ଟାରେ ପୁରା ଏନଙ୍ଗେଜ ହେଇଯିବେ ତମକୁ ବେଶୀ ପୁରା ସେ ପୁରା ଇଏ ହେଇଯିବେ ହଁ ହଁ।
ଅଁ ମାନେ ସବୁ ଫଳ ସେ ଖାଇବ। ଫଳ ଦେଇ ଦେଇ ଥିବ ଯଦି ତାକୁ କୁ ଆଉ କିଛି ଦେଖା ଯାଏନି। ମାନେ ଏଇ ଭାତ ଏଇ ସବୁ ଅପେ କ୍ଷା ସେ ତାର ଫଳ ଅ ନିଶ ସେ ଖାଏ ଆ ହୁଁ ଫଳ ପ୍ରିୟ ଆଉ ମାନେ ଏଇ ନ ନ ଭେଜ ରେ ଖାଇବ କହିବ ଚିକେନ ଚିକେନ ସବୁ ଖାଏ। କିନ୍ତୁ ଅଣ୍ଡା ଟା ତାର ବେଶୀ ଫେବୋରାଇଟ। ଅଣ୍ଡା ଟାକୁ ସିଝେଇ ଦେଲେ ସେ ଆ ସେ ଦେଖିଦେଲା ଯେ ଅଣ୍ଡା ସିଝା ହଉଛି ମୁଁ ବସେଇଛି ସେସେ ସେ ଚେର ପକେଇ କି ସେଇ ଗ୍ୟାସ୍ ଆଗରେ ସେମିତି ବସିଥିବ, ଅଣ୍ଡା ସେ ମାନେ ସିଝା ସ ପଚାରିବ ମାମା ସରିଲା।
ଶଇ
ଫୁିଟିଲା ଫୁଟିଲା ଫୁଟିଲା ଫୁଟିଲା ଏଠୁ ହେଲେ ତାକୁ ଥରେ ଯେ ମାମା ତୁ ଛଡା ନା ମୁଁ ଛଡେଇବି ଦେ। ତଳେ ଚକାମୁଣ୍ଡ କରିକି ବସିଯିବ ତଳେ ଚକାମୁଣ୍ଡ କରିକି ବସି ଯାଇକି ଅଣ୍ଡା ଟାକୁ ପୁରା ସଫା କରିକି ଛଡେଇ ଦବ। ଛଡେଇଦବ ସେଇଠୁ ମାଗ ଗିବ ମାମା ଗୋଟେ ପ୍ଲେଟ୍ ଦେ। ଏଠୁ ପ୍ଲେଟ ଦେଲେ ତାକୁ ପ୍ଲେଟ ଦେ ସ୍ପୁନ୍ ଦେ ଏଁ ଦେଲା ପରେ ସିଏ ହେଠୁ ଛୋଟ ଛୋଟ ମାନେ କା ଓ କାଟ ମାନେ କା କାଟି ପାରିବନି ତ ଛୋଟ କାଟିକି ଦେଇଦିଏ ମାମା ଲୁଣ, ଲୁଣ ହେଠୁ ତାକୁ ଟିକେ ହୁଁ ହୁଁ ଛିଞ୍ଚି ଦେଇ କି ବିଟ୍ ଲୁଣ ଟା ପକେଇ ଦେଇକି ହଁ ପକେଇଦେଲେ ହେଠୁ କହିବ ମାମା ହେଇଠୁ ସେ ସ୍ପୁନରେ ହେଇଠୁ ଚାରି ପାଞ୍ଚ ଥର ଖାଇବ ତାପରେ ହେଟୁ ତାକୁ ମୁଁ ଖୁଆଇଦିଏ ସେ ଖାଇବା ତାର ଅଭ୍ୟାସ ଅଁ ମାନେ ହେଲାଣି କିଛିଟା ଖାଇବା ଟା
କିଛିଦିନ ତା ପରେ ଏତେ ବର୍ଷ ସ୍କୁଲ ଛାଡିବ
ହଁ ଦି ବର୍ଷ ହେଲାଣି ତାକୁ, ଏଁ ନା ନା ସ୍କୁଲ କୁ ଯାଇନି ଏ ପ୍ଲେ ସ୍କୁଲ୍ ସ୍କୁଲକୁ ଯେ ଛାଡିବା କଥା ସେ ଛୁଆ ତ ଏଇଠି ଟିକେ ହୁଁ ତାକୁ ଛାଡିନୁ ଆମେ ତ ଯିବୁ ଏବେ ଓଡିଶା କୁ ଯିବୁ ଓଡିଶାରୁ ଆସିଲା ପରେ ତାକୁ ଏଠୁ ଛାଡ଼ିବ। ହଁ ତ ଏବେ ଯିବାର ତ ତାକୁ ଛାଡିବି ଘରେ ରହିକି ଛୁଆ ତାପରେ ଏବେ ମାନେ ଏତିକି ଯେ ମାନେ ମତେ ଛାଡିକି ସେ ରହିପାରିବନି ଯୁଆଡେ ଯିବ ମାମା ମାମା ମାମା ହଁ ତ ତାକୁ ଦେଖିକି ଧୀରେ କି ହଁ ପ୍ରଥମେ ପ୍ରଥମେ କି ଟିକେ ଅସ ହଁ ସ୍କୁଲ ପରେ ସେ ତାକୁ ସାଙ୍ଗମାନେ ଭାରି ମାନେ ଛୋଟ ଛୁଆ ଭାରି ପସନ୍ଦ। ଛୋଟ ଛୁଆ ମାନଙ୍କ ସହିତ ସେ ଖେ ଖେଳିବାକୁ ଭାରି ପସନ୍ଦ କରେ। ଏଇଠି ପାଖାପାଖି ଅଛନ୍ତି ତୀ କିଛି ଓଡିଆ ମାନେ ଫ୍ୟାମିଲି ଅଛନ୍ତି ତାଙ୍କ ଝିଅ ପୁଅ ମାନଙ୍କ ସହିତ ତ ତାକୁ ଖାଲି କହିଦେବି ତୁ ଖାଇଦେ ଜଲଦି ଖାଇଦେନା ଦିଦି ଘରକୁ ଯିବା ଦିଦି ଆସିବ ଖେଳିବ ସାଙ୍ଗେ ସାଙ୍ଗେ ଆ ପୁରା ମାମା ଆ ପେଣ୍ଟ ଦେ ପେଣ୍ଟ ପ୍ୟାଣ୍ଟ ପିନ୍ଧିବି ହଗିସ ହଗିସ ହଗିସ ପିନ୍ଧିବି ପ୍ୟାଣ୍ଟ ପ୍ୟାଣ୍ଟ ଚପଲ ପିନ୍ଧିକି ଆଉ ମାନେ କହି ଯିବୁ ବୋଲି ତୁ ଖେଳଵା ପାଇଁ ସଲେ ମାନେ ଆଉ ରହେ ଏତିକି କରିବ ସାଙ୍ଗେ ସାଙ୍ଗେ ଚପଲ ଟା ପିନ୍ଧି ଦେଇକି ଗେଟ୍ ଖୋଲେ।
ହୁଁ ଯିବା ହଁ।
କହିଛ ମାନେ ସବୁ ଛୁଆ ଏଇ ଟାଇପ ର ଛୁଆ ମାନେ ଆଉ କଣ ତାପରେ ଏକୁଟିଆ ରହିଲେ ବି ଛୁଆଗୁଡା
ସମୟ ହବ କହିବ ମାମା ମାମା ଯିବା ଏଇଥ ଆମର ଏଠି ସ୍ୱିମିଂ ପୁଲ୍ ଅଛି। ହଁ ତା ବାପା ସ୍ୱିମିଂ ପୁଲ ରେ ଗଲେ କଣ ଥଣ୍ଡା ହେଇଯିବ। ଯିବା ଆମେ ମା ପୁଅ ଲୁଚିକି କିନା ଯିଏ ଯେ ଅଫିସ ଯିବେ ଆମେ ପୁଅ ମା ପୁଅ ସ୍ୱିମିଂ ପୁଲ୍ ରେ ବୁଡ ମାରି ପଳେଇ ଆସୁ। ଯିବୁ।
ହଁ,
ବୁଡ଼ମାରିକି ପଳେଇ ଆସିବୁ ତାପରେ ଏଇଠୁ ଯଦି କୋଉଁଦିନ ଥଣ୍ଡା ହେଲା ହଁ ସେ କହିଵ ମାମା ତମେ କହିବନି ମୁଁ କହିବନି ମୁଁ ବି କହିବିନି। ତୁ କେହି ଆମେ କେହି କାହାକୁ କହିବନି। ଏ ପଚାରିବ ଥଣ୍ଡା କାଇଁ ହେଲା? ଥଣ୍ଡା କାଇଁ ହେଲା କଣ ଥଣ୍ଡା ହେଇଯାଇଛି। ଥିବ ନାଉ ହଁ ଓହୋ ଖାଅ ପେଟ ଗରମ ହେଲା କି କଣ ଗୋଟେ ଏସିରେ ଶୋଇକି ଥଣ୍ଡା ହେଇଗଲା ଆମେ ଆଉ ମା ପୁଅ କହିବୁନି କି ଆମେ ସୁଇମିଙ୍ଗରେ ପୁଲ ରେ ବୁଡ ମାରିକି ଆସିଛୁ ସୁଇମିଙ୍ଗ ପୁଲ ତାର ଭାରି ପସନ୍ଦ ମାନ ତା ଭିତରେ ପଶିଯିବ ଆଉ ବୁଟୁ ଉଠେ ତୁ ଉଠେ ହେ କାହିଁ ଶୁଣିବ ତା ଭିତରେ ପଶ
ଛୁଆଙ୍କର ଯୋଉଥିରେ ଇଚ୍ଛା ଥିବ ସେଇ
ହ ବହୁତ ପସନ୍ଦ ବହୁତ ପସନ୍ଦ ମୁଁ ତାକୁ ନେଇଯିବି ଆମେ ଦି ଜଣ ଯିବୁ ସେ ତା ସୁଇମିଂ ମାନେ ଆମର ସେଠି ଛୋଟ ଛୁଆଙ୍କର ବି ଅଛି ବଡ ପିଲାଙ୍କର ବି ଅଛି ତ ଛୋଟ ଛୁଆଙ୍କ ଯଉଟା ତାକୁ ସେଥିରେ ଛାଡିଦେବିି ସେ ସେ ତା ଦେହରେ ବୁଡ ମାନେ ମାନେ ତା ଦେହରେ ବ କରିବ ମୁଁ ଆମ ବଡ ଇଏରେ କରେ। ତାପରେ ସାଙ୍ଗ ହେଇକି ମା ପୁଅ ଆସ ଆସିକିରି ଏରା ଏଇନେ ପଖାଳ ତ ଆଉ ମାଛ ମଜା ଖାଇକି ଶୋଇପଡ଼ିଲି।
ହଁ ମ ମାନେ ଏମତି ଜଣେ ସାଙ୍ଗ ଥିଲେ ଅଁ ମାନେ ମା ବି ତ ସାଙ୍ଗ ହେଇଯିବନା ଛୁଆର। ଏତ ଏ ମାନେ ଇ ମୋ ପୁଅ ବି ସେମତି ଅଁ ମାନେ ଗୋଟ କିଛିଟା ଖେଳଣା ଥିଲେ ଏଇଟା ମାମାର ଏଇଟା ତେଜୁର ଏଇଟା ମାମାର ଏଇଟା ମୋର ଉଁ ଉଁ ତା ଟା ଧରିବ ହେଠୁ କହିବ ମାମାର ମାମାର କାଇଁ ମାନେ ହେଲା ପର ପର୍ଯ୍ୟନ୍ତ ଗାଡି ଯଦି ମାମ ର ଗୋଟେ ତାର ଗୋଟେ। ଆଉ ଯାହାବି କିଛି ଜିନିଷ ହଉ ମାମାର ଉଁ ଆଉ ତାର ଆ ତାପ- ରେ ଏଠୁ ବହୁତ ଜିନିଷ ଯୋଉ ଖାଇବା ଜିନିଷ ହେଲା କି କଣ ହେଲା ଏଇଟା ମାମାର ଏଇଟା ପାପାର
ହୁଁ ନାଇଁ ମୁଁ ମୋ ପୁଅକୁ ଖୁଆଇଲା ବେଳେ ମୁଁ ସେମିତି କହେ ଏଇଟା ହେଲା ମାମାର ଏଇଟା ହେଲା ବାବାର ଏଇଟା ହେଲା ଜେଜେ ଣ୍ଟି ର ଏଇଟା ହେଲା ବୋଉର ହେଲା। ଓଏ ସେ ମ ମ ଆ ମା କାହାର ଆଗ ଖାଇବ ସେ ତାକୁ ଟିକେ ପଚ ପଚାରିବି ସେ କହିବ କେତେବେଳେ କହିବ ଯେ କେତେବେଳେ ବୋଉ ଜେଜି ବୋଉ ଖାଇଦବ ମାମା ବାବା ଥିବେ ତ ମୁଁ କହୁଛି ଜେଜେ ବୋଉ କୁ ଖାଇଦବୁ ମାମା ବାବା କ ଖାଇବୁନି ନା ମାମା କୁ ଖାଇବୁନି ମାମାକୁ ଭଲ ପାଏ ନା ମାମାକୁ ଖାଇବିନି
ଛୁଆ ଆଜି ଆଜିକାଲି ଛୁଆ ମାନଙ୍କ କଥା କଥା ଶୁଣିବ ପୁରା ସେ ସେ ପୁରା ତାଙ୍କର ଆକ୍ଟିଭନେସ୍ ବହୁତ ଅଛି।
ହଁ
ମାନେ ବହୁ ଏବେ ସବୁ ଜିନିଷ ଛୁଆ କହିବ ଯେମିତି ଛୁଆ ମାନେ ଦି ମାନେ ଏବେ ମୋ ପୁଅ କଥା କ ହୁଚି ଦି ବର୍ଷରୁ ସେ ଜାଣି ପାରୁଛି ଯେ କୋଉଟା ଭଲ କୋଉଟା ଖରାପ ତମ ମାନଙ୍କ ମାନେ କଣ ସବୁ କଥା କଥା ହଉଚ କି କଣ ମାନେ କଣ ହଉଛି ମାନେ ପରିବେଶ ପରିସ୍ଥିତି କେମିତି ଅଛି। ସେ ସେଇ ହିସାବରେ କ କାମ କରନ୍ତି।
ହୁଁ ନା ଛୋଟ ଛୁଆ ସବୁ ଛୁଆ ଛୋଟ ହେଲେ କଣ ହେଲା ସେ ସବୁ ଜାଣିପାରନ୍ତି। ମାମା ଯଦି ମନେକରେ କାନ୍ଦୁଥିବ ମାମା କାଇଁ କାନ୍ଦୁଛି ମାମା କାହିଁ କାନ୍ଦୁଛୁ ମାମା ତମେ କାହିଁ କାନ୍ଦୁଛ? ମୋର ସେମିତି ଥରେ ଅପରେସନ ହେଇଥିଲା କାନ ଅପରେସନ ପୁଅ ଯାଇଥିଲା ମୁଁ ଯାଇଛି ତ ଯାଇକି ଠାକୁରଙ୍କ ପାଖରେ କାନ୍ଦିଲା କହିଲା ଠାକୁରେ ମୋ ମାମା ମାମାକୁ ଉଠେଇ ଦିଅ ମୁଁ କେମିତି ଶୋଇବି ତମେ କେମିତି ମୋ ମାମା ନେଇ ଗଲ ଶୀଘ୍ର ଟିକେ ପଠେଇ ପଠେଇ ଦିଅ ମୁଁ ତମକୁ ଏଠି ଓଳିକି ହଉଛି ମୁଁ ଚିକ୍ ଚିକେନ ଖାଇବିନି ମୋ ମାମାକୁ ଶୀଘ୍ର ପଠେଇ ଦିଅ ସିଏ ସେଠି ତାକୁ କଳେଇକି ଆଣି ଶୁଆଇଦେଲେ କହିଲା ନା ନା ମାମା କାଲି ଆସିବ ତୁ ଜମା ବେସ୍ ଧନା ତାପରେ ଯୋଉ ମୁଁ ଜିନ୍ତି ଘରକୁ ଆସିଲି କହୁଛି ମାମା ତମ କାନ କୋଉଠି ହୁ ହେଇଛି ଟିକେ ଦେଖ୍ ଦେଖେଇଲ ମୁଁ କହିଲି ବା ଏଇଠି ହୁ ହେଇଛି ଅ ହୋ ହୁ ହେଇଛି ନା ହଉ ହଉ ମୁଁ ତମକୁ ଜମା ହଇରାଣ କରିବିନି ଆଁ ମୁଁ କିନ୍ତୁ ମୋ ପାଖରେ ଶୋଇବ ଏମତି କହିବ ହଁ ହଁ ହଁ।